ହାଲୋ। ହାଲୋ ଆ ଆଜ୍ଞା ଆଜ୍ଞା। ନମସ୍କାର। ଶୁଭ ସକାଳ। ଆପଣଙ୍କର ବୋଧେ ବର୍ଷା ଆପଣଙ୍କର ଅଞ୍ଚଳରେ ବହୁତ ହେଇଚି ସେତିପାଇଁ ଆପଣଙ୍କର ମାନେ କ ଥାଟା ମାନେ କଣ କହିଲେ? ଅଧା ଶୁବୁଚି ଅଧା ଶୁଭୁନି ବୁଝିପାଇଲେନା ଆପଣ ବର୍ତ୍ତମାନ କୋଉଟି କ
ହଁ ବର୍ଷାତ ବହୁତୀ ହେଇଛି ଆଜି ନା
ଆଚ୍ଛା ଆଚ୍ଛା ଘର ଭିତରେ ବର୍ତ୍ତମାନ କଥା ହଉଚନ୍ତି ବାହାରେ ଅଛନ୍ତି ନାଇଁ ଆଚ୍ଛା। ଆଉ ଖାଇଚନ୍ତି କଣ ଆଜି ସକାଳୁ?
ହଁ ଖାଇଥିଲି ପଖାଳ ପଖାଳ।
ପଖାଳ ଭାତ ଖାଇଚନ୍ତି ଆଉ। ଆଚ୍ଛା ଆଚ୍ଛା ଆଉ ଆପଣଙ୍କର ଏବେ ଆଜ୍ଞା।
ଯେହେତୁ ଆମେ ଓଡିଆ ନା ଯେହେତୁ ଆମେ ଯେ ସକାଳୁ ପଖାଳ ନ ଖାଇବୁ ତ ଭଲ ଲାଗିବନି ନା।
ଆଚ୍ଛା ଆଚ୍ଛା ଓଡିଆ ମାନଙ୍କର ପ୍ରଧାନ ଖାଦ୍ୟ ଆମର ରହୁଚି ଯେମିତି ଭାତ ନାଇଁ। ଓଡ଼ିଆ ମାନଙ୍କର ପ୍ରଧାନ ଖାଦ୍ୟ ଭାତ ରହୁଛି ନାଇଁ ଆଚ୍ଛା ଆଚ୍ଛା ଆପଣଙ୍କର ଗୋ ତାନ ତ ପାଠପଢ଼ା ସରିବଣି ନା ଆପଣ ଏବେ କଣ କରୁଚନ୍ତି?
ଆଜ୍ଞା ଯୁକ୍ତ ଦୁଇ କରୁଥିଲି।
ଯୁକ୍ତ ଦୁଇ ସରିଲାଣି ଶୁଣନ୍ତୁ ଆଜି ଆମେ ଟିକେ ଆଲୋଚନା କରିବା। ଯେମିତି ଆମର ବର୍ତ୍ତମାନେ ଉଁ ଯୋଉ ଭୂମିକମ୍ପ ଯୋଉ ଭୂମିକମ୍ପ ବିଷୟରେ ଆମେ ଟିକେ ଆଜି ଆଲୋଚନା କରିବା ବୁଝିପାଇଲେନା ଭୂମି କମ୍ପ ହେଲେ ଯେମିତି କାହାର କିଛି ହଉଚି କଣ ବିଷୟରେ ଆପଣ ଟିକିଏ ଜାଣି ଚନ୍ତି ଟିକେ କଇଲେ ଭୂମିକମ୍ପ ହେଲେ କୋଉ କୋଉ ମାନେ ଭୂମକମ୍ପ ହେଲେ ସାଙ୍ଗେ ସାଙ୍ଗେ ଆମେ କଣ କରିବା? ବା।
ଅ ଭୂମିକମ୍ପହେଲେ ଆମେ ଯଦି କୌଣସି ଘରଭିତରେ ରହୁଛେ। ସେଇ ଘ ଆଜ୍ଞା ସେଇ ଘର ଭିତରୁ ବାହାରକୁ ବାହାରି ଆସିବା। ପ୍ରଥମତଃ ଏଇଟା।
ଆଚ୍ଛା ଆଚ୍ଛା ଠିକକଥା କଇଚନ୍ତି ଘରଭିତରେ ଥିଲେ ଆମେ ବାହାରକୁ ପଳେଇବା ଯେମିତି ଆମର ପୁରା ସମ୍ପୂର୍ଣ୍ଣ ଖାଲିଥିବା ଅଞ୍ଚଳକୁ ପଳେଇବା। କାରଣ ସେଠି ଭୂମୁ ଭୂମିକମ୍ପ ହେଲେ କୌଣସି ଦୁର୍ଘଟଣା ଘଟିବାର ସମ୍ଭାବନା ନାହିଁ ନାଇଁ। ଆଚ୍ଛା ଆଚ୍ଛା ଆଉ ଘରେ ଯେମିତିଆମର ଅ ବାହାରେ ଦେଖନ୍ତୁ ସହର ମାନଙ୍କ ରେ। ଦୁଇରୁୁ ତିନିତାଲା କିମ୍ବା ଦଉ ଦଶତାଲ ର ଯୋଉ ଘରରହିଚି ସିଏ ବହୁତ କ୍ଷତି କ୍ଷୟ କ୍ଷତି ହଉଛି ବୁଝିପାଇଲେନା ଆପଣଙ୍କ ମତରେ କଣ ବେଶୀ ଯୋଉ କୋଠାଘର ଯୋଉ ସହରରେ ଯୋଉ ଆଖି କିି ସୁନ୍ଦର ଦେଖାଯିବ। ଭୂମିକମ୍ପ ହେଲେ ସେମାନଙ୍କର ସବୁ କଣ କଣ ହଉଛି ଆପଣ ଜାଣିଛନ୍ତିନା?
ଆଜ୍ଞା ଯେହେତୁ ଅ ଭୂମିକମ୍ପ ପଲେ ଯେ ତୁ ଏ ଅ ଚବିଶ ପଚିଶ ତାଲା ର ଘର ନା ସେଟି
ଆଜ୍ଞା ଆଜ୍ଞା କାରଣ ଯେତେ ଛୋଟ ଘର ମାନେ ସେତ ଦେଖନ୍ତୁ ଆମେ ସମସ୍ତେ ଚାହୁଁ କେମିତି ଆମେ ଅଧିକ ଉଚ୍ଚ ଘରରେ ରହନ୍ତିୁ କି ସମସ୍ତଙ୍କର ସଉକ ଥାଏ ବୁଝିପାରିଲେ ନା କିନ୍ତୁ ଦେଖନ୍ତୁ ଏଇ ଗୋଟେ ଗୋଟଏ ଆମ ପାଇଁ ଆମର ଯେଉଁ ଘର ସେ କେତେ ସୁନ୍ଦର କାରଣ ଯେତେ
ଯେ ନାଇଁ ଚାଳ ଘର ଟା ଚାଳ ଘର ଟା ବେଶୀ ମାନେ ଭଲ ଭୂମିକମ ଭୂମିକ ହଁ ଭୂମିକମ୍ପ ହେଲା ଟାଇମ ରେ ସେଠି ଟିକେ ଭଲ ସେଥିରେ କିଛି ପ୍ରଭାବ ପଡ଼େନି
ଆଛା ଆଛା ତାହେଲେ ଏମିତି ବିଷୟରେ ଯା ଆପଣ କଣ ଜାଣିଛନ୍ତି ଆଉ ଆପଣଙ୍କର ସେ ଏରିଆରେ ଯୋଉଁ ଏବେ ଯୋଉଁ ବଜ୍ରପାତ ହଉଛି ବର୍ଷା ହଉଛି କଣ ଏମ ଆପଣଙ୍କର ବର୍ଷା ଦିନ ପରେ ଯୋଉ ଗ୍ରୀଷ୍ମ ଋତୁ ଆପଣଙ୍କର ପ୍ରତି କାଲି ଦିଇ ତିନି ଦିନ ବହୁତ ଖରା ଥିଲେ ଏବେ ବୋଧେ ବର୍ଷା ହେଉଛି ନାଇଁ କଣ ନା
ଆଜ୍ଞା ତାପମାତ୍ରା ତ ବହୁତ ଅଧିକା ଥିଲା ତାପମାତ୍ରା ବହୁତ ଅଧିକା ଥିଲା।
ଆଛା ଆଛା ବର୍ତ୍ତମାନ କେମିତି ବର୍ଷା ହେଇଯାଇଛି ଆଉ ଆଉ ଆପଣଙ୍କର ସବୁ ବାରିରେ ସବୁ କଣ ଫସଲ ସବୁ ଲଗେଇଛନ୍ତି?
ହଁ ହଁ ଜେଜେମା ବୁଣିଛନ୍ତି ସବୁ ଶାଗ ଗଛ ଲଗେଇଛନ୍ତି ଆଉ ସବୁ ବାଇ ଗଣ ଭେଣ୍ଡି ସବୁ ଲାଗିଛି।
ଆଛା ଆଛା ଆଛା ଶାଗ ସବୁ କୋଉ ପ୍ରକାରର ଲାଗିଛି ଆପଣଙ୍କର?
କୋଶିଳା ଖଡ଼ା ପୋଇ
ଆଛା ଆଛା ସବୁ ଏଇ ପ୍ରକାର ଶାଗ ଲାଗିଛି ନାଇଁ ଆଉ ପନିପରିବା ସବୁ ଆପଣଙ୍କ ବାରିରେ କଣ ଲାଗିଛି?
ବାଇଗଣ ଭେଣ୍ଡି ଲାଗିଛି ପୋଟଳ ଲାଗିଛି।
ଆଜ୍ଞା ଆଜ୍ଞା ତାହେଲେ ଏଇ ପ୍ରକାର ସବୁ ଲାଗିଛି ନାଇଁ? ଆଜ୍ଞା ଆଉ ଆପଣଙ୍କର ବର୍ତ୍ତମାନ କଣ ରହୁଛି? ଏ ଯୁକ୍ତ ଦୁଇ ପରେ କଣ ଯୁକ୍ତ ତିନି କରିବେ ଆପଣ ନା ତାପରେ କିଛି କୌଣସି ଚାକିରି ଦେଖିକି କରିବେ।
ଆଜ୍ଞା ଦେଖିବା ଯୁକ୍ତ ଥ୍ରୀ କରିବାର ଅଛି। ଆଉ କୁହନ୍ତୁ ଆପଣଙ୍କର ଆପଣଙ୍କର ସେଇଡେ ନଳତା ଚାଷ ହେଇଛି?
ଆମର ଏପଟେ ନଳ ଲଳିତା ଚାଷ ଅଳ୍ପ ବହୁତେ ଲୋକ ସବୁ କରିଛନ୍ତି। ଆମର ଏଠି ପ୍ରାୟ ବେଶୀ ଧାନ ଫସଲ କରୁଛନ୍ତି ବିରି ବିି କରୁଛନ୍ତି ମୁଗ କରୁଛନ୍ତି। ସମସ୍ତଙ୍କ ବାରି ରେ ସମସ୍ତଙ୍କର କିଛି ନା କିଛି ଜାଗାରେ ଯେମିତି ଆମର ସବୁ ପନିପରିବା ଚାଷ କରାଯାଏ ସବୁ ହେଉଛି ଆଉ।
ଆପଣଙ୍କର ଅଞ୍ଚଳରେ ହାତୀ ଫାତି ଆସୁଛନ୍ତି ବୋଲି।
ଆଜ୍ଞା ହାତୀ ପଶିଯାଇଛନ୍ତି। କୁହନ୍ତୁନି କୁହନ୍ତୁନି ଏଠି ଯଉଠି ଚାଳ ଘର ରହୁଛି ହାତୀ ପୁରା ଭାଙ୍ଗି ଦଉଛି ଆଉ ଯାହା ତାଙ୍କର କୋଠା ଘରେ ବି ହ ପଶି ଯାଉଛି ହାତୀ ଏମିତି ବହୁତ ବିପଜଜନ ସୃଷ୍ଟି କରୁଛି ଲୋକେ ଯେହେତୁ ଚାଷ ଉପରେ ନିର୍ଭର କରୁଛନ୍ତି ହାତୀ ପଶି ସବୁଆଡ଼େ ନଷ୍ଟ ଷ୍ଟ କରିଦେଉଛନ୍ତି ଆଉ ସବୁ ଅଞ୍ଚଳରେ ଆଉ କଣ କରିବା ଏମିତି ସବୁ ଅଭାବ ଲାଗି ରହିଛି ଆଉ। ବୁଝିଲ ଆଜ୍ଞା ଆଛା ଆଛା
କାଲି ତ ସ୍ନାନ ପୂର୍ଣ୍ଣିମା ଗଲା ଆପଣଙ୍କର ଅଞ୍ଚଳରେ କେମିତି ହେଇଥିଲା ସବୁ?
ସ୍ନାନ ପୂର୍ଣ୍ଣିମା ଆମର ଏଠି ବହୁତ ହେଇଥିଲେ ଯେହେତୁ ଜଗନ୍ନାଥଙ୍କର ବଡ଼ ପର୍ବ ରଥଯାତ୍ରା ଆମ ଓଡିଶାର ସର୍ବ ବୃହତମ ବଡ଼ ପର୍ବ ତ ଆମ ଏଠି ସ୍ନାନ ପୂର୍ଣ୍ଣିମା ଘର ପାଖରେ ଥିବା ଜଗନ୍ନାଥ ମନ୍ଦିରକୁ ଭଲ ପୂଜାର୍ଚ୍ଚନା ହେଇଛି। କାଲି ଜ୍ୟେଷ୍ଠ ପୂର୍ଣ୍ଣମୀ ରହିଛୁ ଯେହେତୁ ଆମେ ଜ୍ୟେଷ୍ଠ ପରିବାରରେ ସମସ୍ତଙ୍କ ଜ୍ୟେଷ୍ଠ ପୁତ୍ର ହେଉ କିମ୍ବା କନ୍ୟା ହେଉ ନୂତନ ପୋଷାକ ପିନ୍ଧନ୍ତି।
ହଁ। ଆମର ଏପଟେ ତ ବହୁତ ଧୁମଧାମରେ ହେଇଛି। ମୁଁ ବି ଯାଇଥିଲି କାଲି ଦେଖିବା ପାଇଁ।
ଆଜ୍ଞା ଆଜ୍ଞା ଆପଣ କଣ ଜୈଷ୍ଠ କନ୍ୟା ନା ଏମିତି ଆପଣଙ୍କ ଉପରେ କିଏ ଅଛନ୍ତି? ଆପଣ ଜ୍ୟେଷ୍ଠ କନ୍ୟା ନାଇଁକି? ଆପଣ ଜ୍ୟେଷ୍ଠ କନ୍ୟା? ଆଚ୍ଛା ଆଛା, ତାହେଲେ ଆପଣ ଖାଲି ଜେଷ୍ଠ ପୂର୍ଣ୍ଣମୀ ଧୁମଧାମରେ ପାଳନ କରିଥିବେ।
ଆଜ୍ଞା ଆମର ତ କ ପିଠା ହେଇଥିଲା। ପିଠା ମିଠା ସବୁ ପ୍ରକାର ହେଇଥିଲା।
ପିଠା ମିଠା ସବୁ ତିଆରି ହେଇଥିଲା। ଯାହା ହଉ ବଢିଆ ହଉ ଆପଣଙ୍କ ଘରେ କିନ୍ତୁ ମାନିବାକୁ ପଡିବ। ଆପଣଙ୍କର ସବୁ ପର୍ବପର୍ବାଣୀ ପାଇଁ ପିଠା କରୁଛନ୍ତି ଆଉ।
ଆଜ୍ଞା, ହେଇଥିଲା କାକେରା। ଆରିସା ପିଠା, ଆପଣ ଖାଇଛନ୍ତି ଆରିସା ପିଠା?
ଆଜ୍ଞା ଆଜ୍ଞା ଆରିସା ପିଠା ମୋର ପୁରା ଅତ୍ୟନ୍ତ ପ୍ରିୟ ସେ ଆରିସା ପିଠା କେମିତି ତିଆରି ହୁଏ ଆପଣ ଜାଣିଛନ୍ତି? ଆଚ୍ଛା ଆଚ୍ଛା ମୁଁ ଯେତିକି ଜାଣିଛି କଣ ଯୋଉ ଚୁନାକୁ ଗୁଡକୁ ହଁ, ଚାଉଳ ଚୁନାରେ ଗୁଡକୁ ଏମିତି ଜନ୍ତି କିଣି ଦଳିକିନି ତାକୁ ତେଲରେ ଛାଣି ଦିଅନ୍ତି ଆଉ ଯେଉଁଟାକି ଗରମରେ ଖାନ୍ତିିନି ତାକୁ ଟିକେ ଶୀତଳ କରିକି ଖିଆଯାଏ। ପାଟିକି ଭଲ ସୁସ୍ୱାଦୁ ଲାଗେ ଆରିସା ପିଠା ଆଉ କାଲି କି ପ୍ରକାର ପିଠା ହେଇଥିଲା? ଆପଣ ତାଙ୍କର
ଆଉ ହେଇଥିଲା କାକରା ପିଠା ମଣ୍ଡା ପିଠା ବି ହେଇଥିଲା।
ଆଚ୍ଛା ଆଚ୍ଛା କାକରା ପିଠା ହେଇଥିଲା ମଣ୍ଡା ପିଠା ବି ହେଇଥିଲା ନାଇଁ।
ଆଜ୍ଞା।
ଆଚ୍ଛା ତାହେଲେ ଆପଣ ତାହେଲେ ଭଲ ଅଁ ସେ ସ୍ନାନ ପୂର୍ଣମୀ ସହ ଆଉ ଜ୍ୟେଷ୍ଠ ପୂର୍ଣ୍ଣମୀ ବି ଆପଣ ଭଲ ଯେ ପାଳିଛନ୍ତି ଆଉ ବହୁତ ଖୁସି ଲାଗିଛି ଆଉ। ଆପଣ କଥା ଶୁଣିକି ଆଉ। ଆଉ ଆପଣଙ୍କର କଥାଟା ବହୁତ ମଧୁର ଲାଗୁଛି। ଆପଣ ମାନେ ଭଲ ସେ ପୁରା କଥା ହଉଛନ୍ତି, ପୁରା ମଣିଷକୁୁ ବୁଝ ଭଳିଆା ନାଇଁ?
ଆଜ୍ଞା, ଆଉ କୁହନ୍ତୁ ଆପଣ କଣ ଖାଇଥିଲେ?
ମୁଁ ସକାଳୁ ଖାଇଥିଲି। ଆମର ଆଜି ଖାଇଥିଲୁ ରୁଟି ହେଇଥିଲା ଆଉ କଲରାର ଭଜା ହେଇଥିଲା। ଥିଲା ତା ସହିତ ମିଠା ଖାଇଥିଲୁ। ଆଉ ଉ ଏମିତି ଖାଇଥିଲୁ। ତାପରେ ଭାତ ପାଇଁ ଆୟୋଜନ ଆପଣ ତ ପଖାଳ ଖାଇସାରିଲେ ଯେହେତୁ ଟିକେ ବର୍ଷ ବର୍ଷା ହେଇଛି ଆମେ ଏବେ ନାହିଁ ଆଉ ଏକ ଘଣ୍ଟା ପରେ ଆମେ ପଖାଳର ଖାଦ୍ୟ ଗ୍ରହଣ କରିବୁ ଆଉ। ଉଁ ତାପରେ ପୁଣି ମଧ୍ୟାହ୍ନ ଭୋଜନ ପାଇଁ ଆମେ କଣ ସବୁ ହବ ଟେ ଟିକେ ପ୍ରସ୍ତୁତ କରିବୁ ଆଉ।
ଆଜ୍ଞା କଲରା କଲରାଟା ପିତା କିନ୍ତୁ ଦେହକୁ ହିତା।
ଆଚ୍ଛା ଠିକ୍ କଥା କହିଛନ୍ତି କଲରା ପାଟକି ପିିତା ଦେହକୁ ସମ୍ପୂର୍ଣ୍ଣ ହିତ ଲାଗେ। ସେଥିପାଇଁ କଲରାଟାକୁ ଟିକେ ବହୁତ ପସନ୍ଦ କରନ୍ତି ଏବଂ ଯେ ମଧୁମେହ ରୋଗର ପୁରା ମାନେ ରହୁଛି ଯେ କଲରାକୁ ଖାଇଲେ ପୁରା ରୋ ଦୂର ହଉଛି ବୁଝିପାରିଲେ ନା ଏମିତି ଏଇ ପ୍ର କାର ସବୁ ଚାଲିଛି ଆଉ ଆଉ ଆପଣ ପଖାଳ ସହିତ କଣ ଖାଇଥିଲେ?
ପଖାଳ ବଢି ଚୁରା।
ବଖାଳ ବଡି ଚୁରା ଖାଇଥିଲେ ନାଇଁ?
ଆଜ୍ଞା ବଢିଚୁରା ସାରୁଚକଟା, ସାରୁ ଚକଟା ଯୋଉଟା ସିଝା ହୁଏନି? ଧାନ ଉଂଷା ହଉଛି ତ ଏବେ ବର୍ଷା ନଥିଲା। ହଁ ହୁଁ ଧାନ ଊଂସା ଧାନ ଊଂସା ଧୀହରେ ଯୋଉ ସାରକୁ ସିଝା ଯାଏ। ସାରୁ ମାଟ୍ ଟି ଆଳୁ ସିଜା ଯାଇକି ଯୋଉ ଚକଟା ଯାଏ ତାର ଅ ସ୍ଵାଦ ଅତି ନିଆରା।
ଆଜ୍ଞା ଓ ଆଚ୍ଛା ଆଚ୍ଛା ତାହେଲେ ଆପଣ ଭଲ ଭୟରେ ଖାଇ ଦେଇଚନ୍ତି ଆଉ। ହୁଁ। ଆଚ୍ଛା ଆଚ୍ଛା ହଉ ଠିକ୍ ଅଛି ଭଲ ସେ ଆପଣ ଖାଦ୍ୟ ଖାଇଚନ୍ତି। ଯେ ଆପଣ ବି ମୋତେ ଭଲ ବୁଝେଇଚନ୍ତି ଯେ କୋଉ ପ୍ରକାରରେ ଏଁ କେମତି ସବୁ ଭୂମିକମ୍ପର ଅଁ ମାନେ ଭୂମିକ କମ୍ଫହେଲେ ସବୁ କଣ କଣ କରନ୍ ଚାଳ ଘରେ ରହିବା ନିହାତି ଜରୁରୀ ଆପଣ କହିଚନ୍ତି ଆମେ ଯୋଉଟା କି ଏ ସବୁ କୋଠାରେ ରହି ଚାଳ ତା ଘରକୁ ବୁଲି ଗଲୁଣି ଆଉ ସମସ୍ତଙ୍କ ଘରେ କିଛି ନା କିଛି ଗୋଟେ ବି ନାହିଁ କାଇଁ ଗୋଟେ ଚାଳ ଘର ରହି ରହି ନିହାତି ଦରକାରେ ଉଁ ଏଇ ପ୍ରକାରରେ ବୁଝେଇଥିବାରୁ ଆପଣଙ୍କୁ ଅନେଶ ଅଶେଷ ଅଶେଷ ଧନ୍ୟବାଦ ଆଉ। ଆଉ ଆପଣଙ୍କୁ ଯଦି ସମୟ ଥିବ ତ ଆପଣଙ୍କୁ ଯେତେବେଳେ ଆଉ କିଛି ଆମର କଥା ଅଛି ଆମେ ପରେ କେତେ ବେଳେ ବି ଏଇ ବିଷୟରେ ଆଲୋଚନା କରିପାରିବା ଆଉ ବୁଝିପାରିଲେ ନା। ଆପଣଙ୍କର ସମୟ ଅଛି ନା?
ନିଶ୍ଚୟ ନିଶ୍ଚୟ।
ଆଚ୍ଛା ଆଚ୍ଛା ଠିକ୍ ଅଛି ତାହେଲେ ଆପଣ ଅଁ ଆଉ କେତେବେଳେ କାଲି କିମ୍ ଆସନ୍ତା କାଲି କିମ୍ବା ତା ପରଦିନ ଆମ ସହିତ କଥା ହେଇପାରିବେ ଆଉ।
ନିଶ୍ଚୟ।
ଆଜ୍ଞା ଆଜ୍ଞା ଆଉ ଆପଣ ଏତେ ମୂଲ୍ୟବାନ। ସମୟ ଦେଇଥିରେ ଆପଣଙ୍କୁ ଅନ୍ ଅଶେଷ ଅଶେଷ ଧନ୍ୟବାଦ। ଆପଣ କିଛି କହିବେ ଆଉ?
ଆପଣଙ୍କୁ ବି ଧନ୍ୟବାଦ ଆପଣଙ୍କର ମୂଲ୍ୟବାନ ସମୟ ଦେଇଥିବାରୁ।
ଆଜ୍ଞା ଆଜ୍ଞା ଆଜ୍ଞା ନମସ୍କାର ଆପଣ ଟିକେ କଲଟି କୁ ସମାପ୍ତ କରନ୍ତୁ।
ଆଜ୍ଞା।